ହ୍ୟାଲୋ ମାନେ ମୋ ଭଏସ ଶୁବୁଚି ମାନେ ମୋ ଭଏସଲ୍ ଆପଣଙ୍କୁ ଶୁବୁଛି।
ହଁ ହଁ
ଆଜ୍ଞା କୁହନ୍ତୁ ଆକଚୁଆଲି ମାନେ ଏ ଫାଷ୍ଟ ମୁ ନୂଆ ନୂଆ ଜଏନ ହେଇଚି ତ।
ଓହୋ ସେଟା ପରେ କହିବ ପରେ କହିବ ସେଟା ବାଦ ସେଟା କଲ କହିବ।
ଠିକ ଆଜ୍ଞା ଆଜ୍ଞା କୁହନ୍ତୁ ଆପଣ ମାନେ ଆପଣ ରହୁଛନ୍ତି କୋଉଠି?
ଆଉ ସେଇଟା ତ କୁହାହବନି।
ସେ ସବୁ କୁ ମାନେ କୁହା ହବନି। ଆଛ କୁହ ତା ହେଲେ ମାନେ ଆପଣ ଏଟ ମାନେ ମୁଁ ଜଷ୍ଟ ବସିଥିଲି କଲେଜ ବାହାରିବାକୁ ଆପଣ?
ଓହୋ କଣ ପଢାପଢି ଚାଲିଚ।
ମୁଁ କରୁଚି ବି ଟେକ ସରୀ ମାନେ। କରୁଛି ମାନେ ସେକେଣ୍ଡ ବ୍ୟାଚ
ଓହୋ ମୋର ତ ଗ୍ରାଜୁଏସନ ଚାଲିଛି ଫାଷ୍ଟ ସେକେଣ୍ଡ ଇୟର ଚାଲିବ। ଆଛା ହୁଁ ଆଉ ଆମର କେବି।
କେଭି କେଭି।
କେବି କୁଞ୍ଜ ବିହାରୀ।
ମାନେ ତା ଫୁଲଫର୍ମ।
କୁଞ୍ଜ ବିହାରୀ।
ଅ ସେଟା କୋଉଠି।
ବାରଙ୍ଗ।
ଓ ହୋ ଆଚ୍ଛା ଆପଣଙ୍କ ଘରେ କେତେଜଣ ଫ୍ୟାମିଲି ମେମ୍ବର ଅଛନ୍ତି।
ହଁ ସେ ମାମା ବାବା ଆଉ ଆଈ ଅଜା ଆଉ।
ଆଛା ଓହୋ
ହଁ ହୁଁ
ହ କୁହନ୍ତୁ।
ହଉ ତମ ଘରେ।
ଆମ ଘରେ ଆମର ଅଛନ୍ତି ମୁଁ ମୁଁ ମୋ ଦିଟା ଦିଦି ବାବା ମାମା। ଉ ବାକି ସବୁ ଗାଁ ରେ।
ଓହୋ ଆଉ କଣ ଖାଇଥିଲ କଣ?
ମୁଁ ଖାଇନି ଖାଇକି ଯଷ୍ଟ କଲେଜ ବାହାରିବି ଆଉ ଆପଣ?
ଉଁ ନା ମୁଁ ଖାଇନି। କଲେଜ ତ ଅଛି ଆମେ ଯାଇନୁ।
ଓହୋ ମାନେ ଘରେ ବସିକି ଏଞଜୟ କରୁଛନ୍ତି ଆଉ।
ଚୁଟି ସ ସରିଲା ଆମର କିନ୍ତୁ ଆମେ ଯାଇନୁ।
ଏବେ ତ ପିଲା ତ କେବେ ଯାଉ ବିି ନାହିଁ ତ କଲେଜ୍ ମୁଁ ଯୋଉ ଷ୍ଟାଇଲିସ୍ ମୁଁ ଯୋଉ ଷ୍ଟାଇଲିଷ୍ଟ ପ୍ରୋଗ୍ରାମ କଲେଜ୍ ଯାଉଛି ପିଲା ପନ୍ଦର ଜଣ
ଆମର ଆମର ଯିବୁ ମାନେ ସମସ୍ତେ ମିଶିକି ଯିବୁ। ଯିବୁନି ତ କେହି ଯିବୁନି, ଝିଅ ପୁଅ ମିଶିକି।
ଆଉ ମୁଁ ଆର ବି ସେ ହିଁ କରିୁଛି ଝିଅ ବି ମିଶି ଗୋଟେ ଗ୍ୟାଙ୍ଗ କରିଦେଇଛୁ ସବୁ ଯଦି ସବୁ ନହେ
ଯଦିକ ଯିବୁ ସମସ୍ତେ ଯିବୁ ନହେଲେ ନାହିଁ, ପୁଅ ପ ପିଲା ନାହାନ୍ତି ଆମର ପୁଅ ପିଲା ଜମର ତିନିଟା ନା ଚାରିଟା ଅଛନ୍ତି। ଆଉ ସିଏ ପୁଣି ସ୍କୁଲ ବେଳର ସାଙ୍ଗ ସବୁ।
ଆଛା ଆମର ଟୋଟାଲି ହୁଁ କୁହନ୍ତୁ?
ସିଏ ସବୁ କଥା ହେଇଯିବେ ଆମ ଯେ ଯିବୁ ସେମାନେ ଯିବେ ନହେଲେ ନାହିଁ କେହି ଯିବେନି ଛୁଟି ସବୁ।
ଆଛା ଆମ ତ ଆଜ୍ଞା ଆମର ତ ଟୋଟାଲ ଅଛି ଆମର ଆମର ମାନେ ପିଲା ଅଛନ୍ତି ଆମ ଗ୍ରୁପ ରେ ଆମେ ଚାରିଟା ପୁଅ ଚାରିଟା ଝିଅ ତୁ ମିଶିକି ଯିବୁ ଆଉ ଯିବା ଆସିବା କରୁଚୁ ଆଉ।
ଆମେ ସମସ୍ତେ ଆମେ ଚାଳିଶ ଜଣ ଯାକ
ମାନେ ମାନେ ଆପଣଙ୍କ ପିଲା କେତେ କି ଚାଳିଶ
ଚାଳିଶ ଟା ସିଟା ଆମର ଚାଳିଶ ଟା ନା।
ଆଚ୍ଛା ଓହୋ।
ଆଉ ସିଟ ଚାଳିଶଟା ଚାଳିଶ ଟା ପିଲା ଆମେ
ଓହୋ। ହଉ ହଉ ଆଉ ତାହେଲେ କଣ କୁହନ୍ତୁ?
ସମସ୍ତଙ୍କ ଭିତରେ ବଣ୍ଡିଙ୍ଗ ଟା ଠିକ ରଖିବା ଦରକାର। କଲେ କଲେଜ ଯାଉଛ ବଣ୍ଡିଙ୍ଗ ଟା ଠିକ ରଖିବା କଥା।
ତ ସେ ବଣ୍ଡିଙ୍ଗ ନହେଲେ କି ଛୁଆଟ ହେଲେ ଅଲଗା ହେଇଯିବ ସେ ଅଲଗା ହେଇଯିବ।
ହଁ କେହି ପଚାରିବେନି ବଣ୍ଡିଙ୍ଗି ଠିକ୍ ନରହିଲେ।
ଆଜ୍ଞା କିଏ ତ ପଚାର ନା ଏବେକା ପଚାର ବିି ନାହାନ୍ତି ଶୁଣି ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହୁଁ।
ପାଠ ବି ଦେବେନି ସାହାଯ୍ୟ କରିବେନି।
ସେଇ କଥା ବସ କାମ ପିଲଲେ ମିଶିବେ ନହେଲେ ନହିଁ।
ମିଶିକି ସମସ୍ତେ ଯଦି ମିଶିକି ଚଳିବ ତ ପାଠ ଦେବେ ନହେଲେ କେହି ଦେବେନି।
ନା ଯଦି ତମେ ତାଙ୍କ ସର ମିଶୁଛ କଥା ହଉଛ ନାହିଁ ତ କିଛି ଲାଭ ଯେଦ ହଠାତ୍ କିଛି ସାଙ୍ଗ ଟିକେ ଏଟା ହେଲ୍ପ କରିବ ନା ହଁ ସ୍ୱାର୍ଥ ଟାଇମ୍ ରେ ମିଶିଲେ ନହଲେ ନାଇଁ। ବେ ସେଟା ସବୁ ହୁଏ ଲାଇଫସ ରେ ମୋର ସବୁବେଳେ ହେଇ ହେଇ ଆସେ ସେଇଆ
ନାଇଁ ସେମାନେ ନଦେଲେ ଆଉ ଜଣ ଦେଇଦବ ଆମର ଏମିତି ଅଛି ଝ ପୁଅ ପିଲାମାନେ ସିଏ ଝିଅ ପିଲା ନଦେଲେ ପୁଅ ପିଲା ମାନେ ଦେଇ
ହଁ ଆମର ବି ସେଇଆ
ଆଉ କଣ କୁହନ୍ତୁ।
ଆମର ଏମିତି ନହେଲେ ସିଏ ନଦେଲେ ଇଏ ଦେଇଦବ ଏମିତି କିଛି ନାହିଁ ଏମିତି
ମାନେ ମାନେ ମାନେ ମାନେ ଜଣ ନଦେଲେ ଆଉ ଜଣେ ଦେଇ ପାରିବ ଆକଚୁଲି ମାନେ ମାନେ ଜଦି ସାଙ୍ଗ ସା ମାନେ ବହୁତ
ହଁ। ହଁ ଆମେ ବି ତ ସେଇା ଆମର ମୁଁ ଆମେ ସମସ୍ତେ ସମସ୍ତଙ୍କ ଉପରେ ମୁହଁ ଫଟାପଟି ହେବା ଦ କାରନାହିଁ ଆମେ ଜାଣିଚୁ ଆମ କଲେଜରେ କେବଳ ସାଙ୍ଗ ଆଉ ବାହାରକୁ ଆସିଲେ କିଏ କାହା ସାଙ୍ଗ କେହି କାହା ସାଙ୍ଗ ନୁହଁ।
ସେଇଟା ତ କଥା କଲେଜ ଲାଇଫ ସେ ସାଙ୍ଗ ବାହାରୁ ଆସିଲେ କିଏ ଦିନ ସବୁ ବ୍ୟସ୍ତ କିଏ କୋଠି ମାନେ କୋଉଠି କାମ କଲେ ଗୋଟେ ପାଠ ପଢିଲା କଣ ନାହିଁ କଲେଜରେ
ହବା କଥା ବଣ୍ଡିଙ୍ଗ୍ ଟା ଠିକ ରିହିବ।
ବଣ୍ଡିଙ୍ଗ୍ତ ଠିକ ନ ରହିଲେ ସବୁ କିଛି ଅଲଗା ହେଇଯିବ ହଠାତ୍ କିଛି ଝଗଡା ହେଲେ ସାଙ୍ଗ ପାଖ ପାଖରେ କି ଆସିବେ
ହଠାତ୍ ଝଗଡା ହେଲେ ପିଲା ସବୁ ଉଠି ଆସିବେ। ଏକା ସହିତ ଯେମିତି ମାନେ କି କହିବାକୁ ସାହସ କରିବେନି।
ହୁଁ ସେତିକ ଭଲ ବଣ୍ଡିଙ୍ଗ ସବୁ ପିଲା ଆସିବେ ମାନେ ଜଦି ତମର ମାନେ ଜଦି ତମର ଏସବୁ ବଣ୍ଡିଙ୍ଗ ନଥିବ
ହୁଁ।
କିଛି ହବ କିଏ କିଏ କିଏ ଇଚ୍ଛା ସବୁ ଦେଖିବି ଚୁପ ରହିବେ ପାଖକୁ କି ଆସିଥିବେନି। ଆଛା କଣ ଆପଣଙ୍କ ମାନେ ଆପଣଙ୍କ ଗାଁ କୋଉଠି?
ହ ସେଇଟା ଉଁ
କ କଣପାଇଁ କଣ କହ କହିହବନି ଆଚ୍ଛା ହଉ।
ହଁ।
ଆପଣ ତାହଲେ କୁହନ୍ତ ଆ କିଛି ମ ଆପଣ ବୟସ କେତେ ହବ ଏଜ୍?
ମତେ ତ ନାଇନଟିନ୍ ଚାଲିଚି। ତମର?
ମତେ ନାଇଣ୍ଟିନ୍ ହବ ଏଇ ଜୁଲାଇରେ।
ମତେ ବି ମତେ ବି ଏଇ
ଜୁଲାଇରେ ଓ ମତେ ବି ସେଇ ମତେ ଜୁଲାଇରେ ହବ ନାଇଣ୍ଟିନ୍।
ଜନ୍ମଟା ମସିଆ ଜନ୍ମ ମସିଆ ହଁ। ମୋର ବି ତ ଦୁଇହାଜର ସତେ।
ସେଇ ମତେ ହବ ଏଇଟା ପା ଜୁନ ଚାଲିଛି ସେ ମାନେ ଜୁଲାଇରେ ମତେ ହବ ଆପଣ ହବ ସେ ପ୍ଟେମ୍ବର ରେ ଆଉ ଆଜ୍ଞା।
ହୁଁ ଉଁ ସାନ।
ମୁଁ ମାନେ ଆପଣ ଯୋଉ କହିଲେ ନାଇଣ୍ଟିନ୍ ପ୍ଲସ୍ ମୁଁ ଭାଇିଲ କି ମୁଁ ଆପଣଙ୍କ ସାନ ହେବି।
ନା ନା ମତେ ହେଇନି ଏଇଟା ହବ ଏଇଥରକ। କାରଣ ସେଇଟାକୁ ଧରୁଚନ୍ତି ନାଇଣ୍ଟିନ୍।
ହଁ ମୁଁ ସେଇ ନାଇଣ୍ଟିନ୍ ରେ ପକେଇଚି।
ସମ ଏଇଟା ଧରୁଚନ୍ତି ନ ଏଇଣ୍ଟିନ୍ କିନ୍ତୁ ହେଇନି କହିବାକୁ ଗଲେ ମୁଁ
ହଁ ହଁ ମତେ ବି ତ ହେଇନି। ଆଚ୍ଛା।
କିନ୍ତୁ ତା ମାନେ ଘର ଲୋକଙ୍କ ହିସାବରେ ନାଇନଟିନ୍। କିନ୍ତୁ ମାନେ ଗୁଗଲ ସର୍ଚ୍ଚ କଲେ ଗୁଗଲ ରେ କଲେ। ଆ ଥେରେ ନାଇଣ୍ଟିନ୍ ଦେଖଉନି ଏଇଟିନ୍ ପ୍ଲସ୍ ଦେଖଉଛି।
ହଁ ଏଇଟା ସତ କଥା।
ହଁ।
ଆଉ ଆପଣଙ୍କ ମାନେ ଆଜ୍ଞା ଆଉ ଆପଣଙ୍କ ମାନେ ସବଜେକ୍।
ମୋର ତ ଆର୍ଟସ। ଷ୍ଟିମ୍।
ତଥାପି ଷ୍ଟ୍ରିମ। ଆଟ୍ସ ବିସୟରେ ଜଣିନଥିବି କିଛି କାହିଁକି ନା ମୁଁ ତ ପ୍ଲସ ଟୁ ରେ ସାଇନ୍ସ ନେଇଥିଲି କୁହନ୍ତୁ ତାହେଲେ।
ଆଁ ଆଟର୍ସ ରେ ତମ ଓଡିଆ ଜାଣି ନା ଓଡିଆ ଛୁଆର ପଢୁନ
ହଁ ଜାଣିଛି ବଟ ଥୋଡି ସବୁ କିଛି ଜାଣିଛି। ଥିବି ଯେମିତି ସବୁ ମାନେ ମାନେ ମାନେ ଆପଣ ଯେମତି ଜାଣିଥିବେ ସେମତି ଜାିଣିନଥିବି ନା ଅଳ୍ପ କିଛି ଜାଣିଥିବି।
ହଁ ଓଡିଆ ମୋର ଅନର୍ସ ହଉଛି ଓଡିଆ।
ଆଛା ତା ଭିତରେ ବି କଁ କଁ ଅଛି। ତା ସବୁ ନାଁ କହୁନାହାନ୍ତି କଣ କଣ ଅଛି।
ଆଉ ସେମିତି ତ ଜାଣି ବି ପାରିବେନି ଆମେ ତ ଏ ନି ବି ଷ୍ଟୁଡେଣ୍ଟ ତାପରେ। ତାପରେ ଆମେ ଏ ନି ବି ଷ୍ଟୁଡେଣ୍ଟ ଏବେ।
ଆରେ ଆରେ ତ କୁହନ୍ତୁ ନା କଣ କଣ ଅଛି ମାନେ ଶୁ ଶୁଣି ଦବା ନ ଜାଣିଲେ ବି।
କରର୍ପବୁ କୋର ପେପର ୱାନ କୋର ପେପର୍ ଟୁ ଚାଲିଥିଲା ଫାଷ୍ଟ ସେମିଷ୍ଟାର ରେ। ଆଉ କୋର ପେପର ୱାନ ଟୁ, ବି ଏ ସି, ଏ ଇ ସି, ଆଉ ଏମ ଡି ସି, ମେଜର ପେପର। ଆଉ ମାଇନ୍ ମାଇନର୍ ମାଇନର ୱନ୍ ଥିଲା। ହୁଁ ସାତଟା ସବଜେକ୍ଟ ନା।
ଆଛା। ଆମର ତ ଛଟା ସବଜେକ୍ଟ ଆଉ।
ଛ ଟା ଓହୋ ଆମର ତ ସାତଟା।
ଓହୋ ଆମର ଏବେ ଚାଲିଛି ଛଅ। ତା ଧିଏରେ ମେ ବି ଫିଫ୍ ସେମ୍ ରୁ ମୋର ଚିନ୍ ଚାରିଟା ହେଇଯିବ।
ଆମର ଏବେ ସେକେଣ୍ଡ ଟା ଚାଲିବ। ଚାଲିଛି ଚାଲିଛି ଆମର ଅକ୍ଟୋବର ମାସରେ ପରୀକ୍ଷା ହବ ଆଉ।
ମାନେ ମାନେ ଆପଣଙ୍କ ସେକେଣ୍ଡ ସେମ୍ ଚାଲିଛି।
ହଁ ସେକେଣ୍ଡ ସେମ୍ ମାନେ। ସେକେଣ୍ଡ ସେମ୍ ଆମେ ପରୀକ୍ଷା ଦେଇ ସାରିଲା ପରେ ଆମ ଆ ପରେ ଯିଏ ଆଡମିସନ କରିଛନ୍ତି।
ଆଜ୍ଞା।
ଆ ସେମାନେ ଅଗଷ୍ଟ ମାସରୁ ଆସିବେ।
ଓ ହୋ ଓ ହୋ। ଆମର ତ ଏବେ ଷ୍ଟା ମାନେ ଆମର ତ ଏବେ ଥାଡ଼୍ ସେମ ଷ୍ଟା ଷ୍ଟାଟ୍ ହେଇଗଲାଣି ପୁଣି। ଅ ଅଗଷ୍ଟ ରୁ ମାନେ ନୁଆ ଆସିବେ ଫାଷ୍ଟ ସେମ ନା ନା ହଁ ହଁ ହଁ ହଁ। ହଁ ବୁଝିଲି ବୁଝିଲି।
କାଈ ହେଇ ଯାଉଛିୁ।
ଆରେ ରେ।
ଆହା ଆମେ ବା ଠେଲା ବଳଦ।
ହେଁ ହେଁ ହେଁ ହେଁ ବଝିଲ।
ଉତ୍କଳ ସେଠି ଠେଲା ବଳଦ ବଳଦକୁ ଠେଲିଲେ। ହେଲେ ଦୌଡିବ ଆମେ ସେତିକି ବି ଯୋରେ ଦୌଡି ପାରିବୁନି। ଆମେ ବି ସେତିକି ବି ଜୋର ଦଉଡି ପାରିବୁନି କାରଣ ନା ଉତ୍କଳୟନିଭର୍ସିଟି ଆମ ୟୁନ୍ଭର୍ସିଟି ଭିଡି ଦଉଛି। ପଛରୁ ଗୋଡ ଭିଡିିବା ପାଇଁ ୟୁନିଭର୍ସିଟି ଲୋକଙ୍କୁ ଡାକି ଦେଇଥିବ।
ସି ଗଡେ
ଭନ ରେଜଲ୍ଟ ବାହାରିନି ଫାଷ୍ଟ ସେମେଷ୍ଟ୍ରର
ଆରେ ଆମର ସେକେଣ୍ଡରୁ ବାହାରିବି ଏ ଏବେ ଆଉ କିଛି ଦିନି ପରେ।
ଆମର ଫା ସେରା ବାହାରିନି ଆଉ ସେକେଣ୍ଡ କଥା ମୁଁ କଣ କହିବି ସେକେଣ୍ଡ ମୋର ପଢା ଏବେ ଆରମ୍ଭ ହେଲା।
ଇରେ ଭାଇ
ହଁ ଅଗଷ୍ଟ ମାସରେ ପରୀକ୍ଷା ହବ ଅକ୍ଟୋବର ମାସରେ ସରି ମାନେ ଦଶହରା ବେଳେ ପରୀକ୍ଷା। ଦେଖା ହବ ମୁଣ୍ଡ ଖରାପ ସେତେବେଳେ।
ଆରେ ଭାଇ
ବାଡେଇ ଦବାକୁ ମୁଣ୍ଡୁକୁ ବିଚଛା ହବ।
ହେ ସେ
କେବେ ପରୀକ୍ଷା ରଖୁନାହାନ୍ତି ଲାଷ୍ଟକୁ ଆମକୁ ଦଶହରା ଆ ଟିକେ ବୁଲେଇ ଦେଲେ ନାଇଁ।
ଆରେ ଭାଇ ଦଶରେ ପୁରା-
ହଁ ଦଶରା ତ ପୁରା ସରିଗଲା ଗହିଲେ ଆଉ ଆମର ଏବେ ଆରମ୍ଭ ହେଲା ପାଠ ପଢା ଆ ଦଶରା ବେଳକୁ- କୁ ହିଁ ଏକ୍ଜାମ ଟା ରଖିବି ଆଉ-
ଆରେ ଭାଇ ଆଉ ଆପଣ ଙ୍କ ଅଞ୍ଚଳ ରେ ମାନେ ରଜ ଏଞ୍ଜୟ କଲେ।
ହଁ, ଆମର ତ ରଜ ଏଠି, ରଜ ମହୋତ୍ସବ ହୁଏ!
ହ ଓହୋ, ପୁରା ପୁନେଇ ମାନେ ପୁରା ଭରପୁର ଏଞ୍ଜୟ କରିଥିବେ ଆଉ ରଜ ଆଉ!
ହୁଁ, ହୁଁ, ହୁଁ ଆମର ପାଞ୍ଚଶହ ଟା ନା ଛଅଶହ ଟା ଦୋଳି ପଡେ ଖାଲି!
କଣ କଣ?
ପାଞ୍ଚଶହ ଛଅଶହଟା ଦୋ ପାଞ୍ଚଶହ ଛଅଶହ ଟା ଦୋଳି ପଡେ!
ହଁ! ଆଚ୍ଛା, ମାନେ, ବହୁତ୍ ମାନେ ମାନେ ଟାଇମ୍ ହେଇଗଲାଣି ତ ମୁଁ ରଖିପାରିବି ଏଇନା? ରଖିଦଉଛି!
ହଁ, ହଁ!
ଆଜ୍ଞା, ଥ୍ୟାଙ୍କ ୟୁ!
ହଁ